ହ୍ୟାଲୋ।
ନମସ୍କାରରେ।
ହଁ।
ହଉ ଏ ଦେହ ପା ଠିକ୍ ଠାକ୍ ଅଛି ତ?
ହଁ ଦେହ ଠିକ୍ ଅଛି।
ନା ଭାଇ ତମ ଦେହଟା ଖରାପ ହେଇଥିଲା ତ ମୁଁ ଶୁଣିନି ମୁ ଭାଇଙ୍କ ଦେହଟା ଖରାପ ହେଇଛି। ଭାଇ ଟିକେ ଫୋନ କରିକି ପଚାର ଦିଆ ଭାଇ ଦେହ ଠିକଠାକ ହେଲା ନା କଣ ଆଉ ହେଇଛି।
ଉଁ ନା ଭଲ ଅଛି ଏବେ ଭଲ। ମେଡ଼ିକାଲରୁ କାଲି ଆସିଥିଲି।
ହଁ ଭାଇ ପୁରା ଠିକ ଠାକ୍ ହେଇଛି ଦେହ।
ହଁ ଟିକେ ଟିକେ ଦେହ ଠିକ୍ ଅଛି।
ହ ସେତିକି ଦରକାରାଇ ଦେହ ପା ଠିକଠାକ ହେଲାଣି ଦେହ ଉଠେଇକି।
ମେଡିସିନ ଟା ଖାଉଛି ଆଉ।
ମେଡିସିନ ବି କଣ୍ଟିନ୍ୟୁ କରୁଥିବ।
ହଁ ହଁ।
ମେଡିସିନ ଛାଡିବନି ନହେଲେ ଭାଇ ପୁଣିଦେହ ଖରାପ ହେବ ଭାଇ। ମେଡାଲରେ ରହିଲେ କେତେ ଟଙ୍କା ଖର୍ଚ୍ଚ ହେଇଯିବ ଏମ ଜାଣିପାରୁନି।
ହଁ।
ଏଟା କଉଠି କଟକ ମେଡିକାଲରେ ତ।
ହଁ ହୁଁ।
ଏଇ କଟକରେ ତ ଏମ ଜାଣିଛି ଏଗୁଡା ପଇସା ପତ୍ର ନିଅନ୍ତି ଆଉ।
ଏ ପ୍ରବଳ କରିଛ।
ସେ ନଈକି ଆଉ ଗାଧିବା ପାଇଁ ଯିବନି ନଈକି ବା ଇନଫେକ୍ସନ ହେଲାନି ଏତେ କଥା ହେଲା।
ହଁ।
ନଇ କି ଯିବନି ନଇ କି ଗଲେ ବହୁତ ଖରାପ ହଉଛି।
ଏଇ ଏଇ ପାଣିରେ ଇନଫେକ୍ସନ କଣ ନଇ ପାଣିରେ।
ନଈ ପାଣି ରେ ହେଇନି ଆ କୋଉ ପାଣି?
ଆରେ ଆମ ଦେଇ ଘର ପାଣି ଟିକେ ସୁଟ୍ କଲାନି ମୋ ଦେହକୁ।
ଓହୋ ଭାଇ ସେଇଆ ଭାଇ ମୁଁ କହିଲି ତମ ଗାଁ ନଇ କି ମୁଁ ଭାଇ ଥରେ ଗାଧୋଇକିନି କାଇଁ ସେମିତି କିଛି ହେଇନଥିଲା ମୁଁ କହିଲି ଭାଇ କରିଦେଲେ କେମିତି ଥିଲା ଭାଇ ଫୋନ କରିକି ପଚାରିବି ଆଉ।
ନା ସେୟାହାର ଇ ସୁୁଟ କଲା ବି ପାଣିିଟା।
ହଁ ଭାଇ ତାହେଲେ ସେଇଆ ଆଉ। ଭାଇ ଯାଜପୁର ଦଇୟର
ହଁ।
ହଉ ଭାଇ ସେଇତି କୁ ଆଉ।
ସେ ସେଇ ଜ ହ ଜାର ଟା ଖରାପ ହେଇଗଲ ହଁ। ଏ ଦେହ
ମୁଁ ଜାଣିଛି ଏଇ ଯାଜପୁର ପାଣିଟା ସେଭଳିଆ ଟିକେ ଆଉ ଏ ମୁଁ ଜାଣିଥିଲି ତମୁକୁ କହିି ଏଇପଟେ ଗାଧେଇବନି ଏ କଣ କରିବା। ଏ ମୁଁ ତ କହିପାରିଲିନି ଆଉ। ହଁ ଏଇ ଛାଡ ଏଇ ମନ ଦୁଃଖ କର ନା ଏ ଦେହ ଖରାପ ହେଇଯାଇଛି ଆଉ।
ହଁ ଆଉ ତ ଘର
ହଁ ଭାଇ ମୁଁ ଘରେ।
ନା ଘରେ ସବୁ ଭଲ?
ହଁ ଏଇ ଘରେ ସବୁ ଭଲ ନାଇ ମୁଁ ତମକୁ କେବେ ଦେଖି କାଲି ମେଡିକାଲ ର ଆସିବା କଛି ସେଥିପାଇଁ ଟିକେ ଫୋନ କଲି।
ସମୀତଙ୍କ ଦେହ ଭଲ ଭଲ ଅଛି?
ହଁ ଏଇ ଭଲ ଅଛି।
ହୁଁ। ଆଉ ରଜ ସେପଡେ ଭଲ ହଉନି?
ହଁ ଏଇ ରଜ ବି ଭଲ ହଉଛି।
ହଁ ଦେଖିବା ରଜ କୁ ଟିକେ ଯିବା।
ୁ ଓଡିଶା ବାହାରକୁ ବୁଲିବା ପାଇଁ ଓଡିଶା ବା ଯଉ କେଦାରନାଥଛି
ହଁ ହଁ।
ହଁ ସେଠିକି ଯିବୁ ବୋଲି ଭାବି ଥିଲୁ।
ଯିବା।
କଣ ହଉଛି ଆଉ।
ଯିବା।
ଭାଇ ଯିବା ଆଉ ଭାଇ ତମେ ଯିବ ମ ତ ଭାଇ ଯିବ ଆଉ।
ହଁ ଡାକିବ ଯିବା।
ଏ ମୁଁ କଣ କହୁଥିଲି ଭାଇ ଟ୍ରେନ ରେ ପଳେଇବା ଗୋଟେ ଟ୍ରେନରେ
ହୁଁ।
ଆମ ଗାଁ ପିଲା କିଛି ଯିବେ ଆଉ ତମ ଗାଁ ପିଲା କିଛି ଯିବେ ପଳେଇଆ ଆ ଟିକେଟ କରିଦବା। ଯାହା ପଇସା ଖର୍ଚ୍ଚ ହବ ଆଉ ଗୋଟେ ତୀର୍ଥ ତା ନ ଭାଇ ଗୋଟେ ବୁଲି ଆସିବା ନା ଆଉ।
ହଉ।
ଆଉ ଭାଇ ତମ ଆଡେ କେମତି କଣ କ୍ରିକେଟ ଖେଳ ଚାଲିଛି?
ହଁ ଭଲ
ହ ହ ଏ ମେଘ ଦଇନା ଏମିତି ହଉଛି ଜାଣେ ଟିକେ ଅବାକିଆ ଯାଉଥିବ ଆଉ।
ହଁ।
ଏମିତି ତ ଆଉ ଟିକ ହବ ଆଉ କଣ କରିବା।
ହଁ।
ଆଉ ଏଇ ଦେହ ପୁରା ଠିକଠାକ
ମେଘ ସିନା ଏଇ ଟାଇମ ରେ ହେଇଯାଉଛି କିନ୍ତୁ ଚାଷୀଙ୍କ ଲାଷ୍ଟ ଟାଇମ ରେ ଭଲ
ଏଦି ରଜଳୁଆ ଯଦି ମେଘ ନ ହବ ତାହେଲ ବୁଲା ବୁଲା କରିବା ପାଇଁ ଯିବା
ହଁ ମେଘ ହେଲେ ତ କୁଆଡେ ଯାଇପାରିବାନି।
ଭାଇ କଣ କରିବା ଆଉ?
ହଁ। ରଜରେ ବି କୁଆଡେ଼ ଯିବା?
ଭାଇ ରଜକୁ ଭାଇ କହୁଛି କେଦାରନାଥ ଟିକେ ଯିବା।
ରଜକୁ ଯିବା?
ହମ ଏଇ ରଜକୁ ଯିବା ଆଉ କଣ କରିବା ଏଇ ଟାଇମ ରେ ନଗଲେ ଆଉ କୋଉ ଟାଇମ ରେ ଯିବା
ହଁ ଏଇଟା ଠିକ। ଏଇଟା ଠିକ ଟାଇମ।
ହଁ ଆଉ ସବୁ ଟାଇମ ଇ ବର୍ଷା ହଉଥିବ ନହେଲେ ଶୀତ ହଉଥିବ ବରଫ ପଡୁଥିବ। ତ ଯାଇ ହଉ ଭାଇଁ ଏଇଟା ନ ଠିକ ଟାଇମ।
ଏଇଟା ଠିକ ଠିକ ଇଆ ପରେ ଶୀତ ଦିନ ଆସିବ।
ହଁ ଭାଇ ଏଇ ବର୍ଷା ପୁଣି ଶୀତ ଭାଇରା କୁହନା।
ହଁ।
ଆଉ ଭାଇ ତମ ଆଡ଼େ ମେଘ ହେଇଥିଲା ନା ହେଇନି?
ହଁ ଆଜି ହେଇଥିଲା ମେଘ।
ହଁ। ଆଉ ତମ ସେପଟ ରେ?
ନାଁ ଭାଇ ଆମ ଆଡ଼େ ଏତେ କାଇଁ ବର୍ଷା ହେଇନି ଆଜି। ହେଇଥିଲା ମଝିରେ ଦେଲି ଜୋର ହେଇଥିଲା। ଗଛ ପତ୍ର ଭାଙ୍ଗିଥିଲା ଭାଇ ଲାଇନ ଆଇଲାନି ଯାଇତି। ମାନେ ବହୁତ ଇଲେକ୍ଟିକ ଗୁଣ୍ଡ ବି ଉପୁଡେଇଥିଲା ନଈ ପୁରା ବହୁ ଜୋରେ ଆସିଥିଲା। ଆଉ ଘର ଦ୍ଵାର ଭାଙ୍ଗି ଭୁଆ ଯାଇଥିଲା ଆଉ। ଏଇଭଳିଆ ବି ହଉଛି ଆଉ କଣ କରିବା ଏ ଆମର ଯେନ ହଉନି ବର୍ଷା ହଉନାହିଁ ଯୋଉଦିନ ହଉଛି ତ ପୁରା ଭଲସେ ହଉଛି ଆଉ। ଭାଇ ତମ ଆଡ଼େ କେମିତି କଣ ବର୍ଷା ହେଇଥିଲା ଆମକୁ ଟିକେ କୁୁହ।
କଣ ଭାଇ?
ତମ ଆଡେ କେମିତି କଣ ବର୍ଷା ହେଇଥିଲା ଆମକୁ ଟିକେ କୁହ।
ହ୍ୟାଲୋ।
ହ୍ୟାଲୋ।
ହଁ ଟିକେ ନେଟୱାର୍କ ପ୍ରବ୍ଲେମ ଥିଲାତ ନେଟୱାର୍କ ପାଇଲାଣି।
ମୁଇଁ ଭାଇ ତମରେ ଆଡ଼େ କେମିତି କଣ ବର୍ଷ ହଉଛି ଆମକୁ ଟିକେ କୁହ।
ମେଘ ତ ଇଆଡ଼େ କଚିକି ହଉଛି।
ହ ଏଇ ଧାନ ଚାଷ କରଲେଣି ନା ତମ ଆଡ଼େ କରିନାହାନ୍ତି।
ନା ଏବେ ଚଷିଚନ୍ତି।
ଓହ ଭାଇ କେମିତି କଣ ଧାନ ଚାଷ କରନ୍ତି ଆମକୁ ଟିକେ କହୁନ।
ଧାନ ମୁଁ ତ ବିଲକୁ ଯାଏନି।
ହଁ ତମର ତ ବହୁତ ବିଲ ମୁ କଣ ଶୁଣିଥୁଲି।
ହଁ ବିଲରେ ମୁଁ ବିଲକୁ ଯାଏନି।
ହଁ ହଁ ଏ ବିଲ ଆଡେ ଟିକ ବୁଲାବୁଲି କୁହ। ବିଲ ଆଡ଼େ ଟିକେ ବୁଲାବୁଲି କରିବା ପାଇଁ ଯିବ ନା ଆଉ।
ହଁ ବାପା ଯେତେବେଳେ ଡାକନ୍ତି କାମ ପାଇଁ ମୁ ଯାଏ।
ହଁ।
ହଁ ସେ ଯାଇନି
ଓ ହୋ। ହଁ ଏଇ ସେମିତି ଟିକେ ଜାନି ବିଲ ଆଡେ ଟିକେ ବୁଲା ବୁଲି କରିବା ପାଇଁ ଯିବ। ହବନି ହବନି।
ହଁ ହଁ। ତ କଣ ଲଗେଇଚନ୍ତି ପନିପରିବା ଡ଼ାକୁ ଥିଲେ କାଲି ପାଣି ଦେବା ପାଇଁ ଧେ ଯିବା।
ହଁ ଏଇ ଯିବ ନା ଆଉ।
ମେଘତ ଏବେ ଆଜି ହେଇଛି ନା। କାଲି ଶୁଖିଥିବ ମାଟି ପାଣି ଦବୁ ନହଲେ ଦେବେନି ଆଉ।
ଏଇନା ଦି ତିନି ଦିନ ନଦେନେ ଚଳିବ ମେଘ ହେଇଛି କହୁଛ ଆଉ।
ହୁଁ ନାଁ ବାର ବୁଜିଦେବେ ଆଉ କକାବି କହୁଥିଲେ ବାର ବୁଜିବା ପାଇଁ।
ହଁ ହଁ ନାଇଁ ବାରଟା ବୁଜିଦବ ନା ନାଇଁ ଗୋରୁ ଗାଈ। ପଶଯିବ ନାଁ ଏ ଫସଲ ଟା ପୁରା ନଷ୍ଟ କରିଦେବି।
ହଁ ଆଉ ତମର କଣ ଲଗା ହେଇଛି।
ଏ ଆମର ତ ଏ ବାଇଗଣ ଲଗା ହେଇଛି ଆଉ।
ମୁଁ ଏବେ କିଛି ପଢୁନେଇଁ।
ଆଉ ଏମତି ତାହାଲେ କଣ କରୁଛ?
ଦୋକାନ ଏବେ ଯାଉଛି ପା।
ଓହୋ ଭାଇ ଭଲ। ଏଇ ଯୋଉ ଗୋଦାମ ଗୋଦାମ ତ।
ହଁ।
ହଁ ଭାଇ ଭଲ ଯାଅ ଘରେ ଆଇ ରହିଲି କଣ କି ପଇସା ଦେଇଦବ ନା କଣ।
ହଁ।
ସେଭଳି ତ ଚାଲିଛି ଚାଲୁ ଏଇ ପଇସା ରୋଜଗାର ନ ନହିଁ କିଏ ପଚାରିବେନି ଏ ପଇସା ଦେଇ ରୋଜଗାର କରିଥିବୁ ସବୁ ପଚାରିବେ।
ହଁ।
ଏଇଭଳିଆ ଚାଲିଚି କଣ କରିବା ଆଉ।
ଭାଇ ତମର ଏଇନା କଣ ପଢା ଚାଲିଛି।
ମୁଁ ଏଇନା ଏଇ ପ୍ଲସ୍ ଥ୍ରୀ କରିଛି ଏଇ ଗାଁ ପାଖ ଗୋଟେ କଲେଜ ରେ।
ଓ।
ଆଉ ଏଇ ରଜ ପାଇଁ ନେମି ଛୁଟି ହେଇଛି ଖରାପ ଏତେରେ ହେଇଥିଲା
ହଁ ରଜା ପାଇଁ ରଜ ପାଇଁ ତ ଛୁଆଙ୍କ ଏବେ ଛୁଟି।
ଭାଇ ରଜ ସଇନେ କହିବେ ଖୋଲାହେଇଚି ଖୋଲାଯିବ ବୋଲି ନୋଟିସ୍ ବି ଆସ
ହଁ ଏବେ ବା ଏବେ ବା ଖୋଲ ଯିବ।
ନାଇଁ ନୋଟିସ ଆସିଲେ ଜାଣିିବୁ ଯେ ଖୋଲାହେଲା ତାପରେ ପ୍ଲସ ଟୁ ପ୍ଲସ ଥ୍ରୀ ଭାଇ ପୁଣି ଆଡମିଶନ ହବ ଏ ସେଠି ବି ଭାଇ ମାସେ ଭଳିଆ ଭାଇଜାନ ଛୁଟି ରହିବ।
ଓ।
ଭାଇ ସେଠି ବି ଯାହେନେ ମାସେ ଭଳିଆ ଛୁଟି ରହିବ ଏଇଭଳିଆ ଯାନି ପୁଣି ମାସେ ଭାଇ ଜାନଟିକେନେ ଏପଟ ସେପଟେ ହବ ଆଉ।
ହୁଁ।
ଆଉ କଣ କରିବା ଭାଇ ଏମିତି ହଉଛି ଆଉ।
ଆଉ ଏବେ ଏବେତ ପାଗ ଠିକ ନାହିଁ।
ଭାଇ ତମେ ଦେଖ ତମ ଦେହ ଭାବ ଠିକ ଠାକ ରଖୁଥିମ ପାକ ଚେଞ୍ଜ ହୂଏକି।
ହଁ ଏବେ ମେଘ ବି ଏପଟେ ଉଠେଇକି
ଭାଇ ଦେହ ପାହା ଠିକଠାକ ନ ରହିଲେ ଭାଇ ଦେଖିଥା ଯେଉଭଳି ପଇସା ଖର୍ଚ ହେଲା ପୁଣି ସେଇଭଳି ପଇସା ଖର୍ଚ୍ଚ ହବ।
ହଁ।
ଏଇଭଳି ଚାଲିଛି ଆଉ କଣ କରିିବା?
ହଁ ମୋ ନିଦ ଆଇଲାଣି ମୁଁ ଯାଉଛି।
ହଉ ତାହେଲେ ଭାଇ ହୋଉ।
ଆଉ।